ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଆଜ୍ଞା ମ୍ୟାମ୍ ଶଣ ଶୁଣ ଶୁଣାଯାଅଛି ମୋ ଭଏଜ
ହଁ ଶୁଣା ଯାଉଛି କଣ କରୁଛ?
ଏ ଯଷ୍ଟ ଏକ୍ଜାମ ଦେଇକି ଆସିଲି। ଆଜ୍ଞା ଆଜ୍ଞା। ଏଇ ଆମର ଇଣ୍ଟରନାଲ ଚାଲିଛି ତ ସେଇ ଏକ୍ଜାମ ଟା ଦେଇକି ଆସିଲୁ।
ଗ୍ରାଜୁଏସନ ଚାଲିଛି।
ଆଜ୍ଞା।
କୋଉ ଇୟର?
ଆ ସେକେଣ୍ଡ ଇୟର।
କ ଷ୍ଟ୍ରିମ୍ କଣ?
କମ୍ପ୍ୟୁଟର ସାଇନ୍ସ।
କମ୍ପୁଟର ଟା କଉ କଲେଜ?
ଅ ଉଦାରଣତ ଅଟୋନମସ କଲେଜ୍ ଆଡଶପୁର
ଓହୋ ହଁ ଆଉ କେମିତି ହେଲା ଏକଜାମ ଆଜି?
ଆଜି ଏକଜାମ ଭଲ ହେଇଚି।
ଇଣ୍ଟରନାଲରେ ତ ମୁଁ ଭଲ ଅଛି। ଇଣ୍ଟରନାଲରେ ତ କଲେଜରେ ଥାର୍ଟି ମାର୍କସ ର ଆନ୍ସର କହି ଦିଅନ୍ତି ନା।
ନା ନା ଟ୍ୱଣ୍ଟି ମାର୍କଶ୍। ହେଲେ କୋଶ୍ଚିନ୍ ମାନେ ଆମର ଅଟୋନୋମସ କଲେଜ ତ ଏଠୀ କୋଶ୍ଚିନ୍ କିଛି କୁହନ୍ତିନି।
କୋଶ୍ଚିନ କୁହନ୍ତିନି?
ନା ନା ଆମକୁ ଏଠି କହୁନାନ୍ତି ଟିକେ ଷ୍ଟ୍ରିଟ କରିଛନ୍ତି କି ଆମ ଇଣ୍ଟରନାଲ କୋଶ୍ଚିନ ଆମକୁ କହୁନାହାନ୍ତି।
ଓହୋ ମୁଁ ଯେତେବେଳେ ପଢୁଥିଲି, ମୁ ମୋର ବି ଅଟୋନମସ କଲେଜ ଥିଲା।
ଆଜ୍ଞା ହେଲେ ଏଇଠି ଏଇ କଲେଜ ରେ କଣ ନା। ମାନେ କହନ୍ତିନି ମାନେ ଆମକୁ ହେଲ୍ପ ବି କରନ୍ତିନି ନା ପ୍ଲସ ଟୁ ପିଲାଙ୍କୁ ନା ପ୍ଲସ ଥ୍ରୀ କୁ ନା ପିଜିକୁ କାହାକୁ ପୁଲି ମାନେ ଉ ସାହାଯ୍ୟ କରନ୍ତିନି।
ତମେ ମାନେ ସେଲ୍ଫ ଫାଇନସିଂ କୋସ ର ନା ସେଥିପାଇଁ ମେ ବି କରୁନଥିବେ।
ଆଜ୍ଞା ଆର୍ଟସ୍ ପିଲାଙ୍କୁ ମେ ବି ହଁ ଅଳ୍ପ କିଛି ଜଣ ଟିଚର ମାନେ ଚିହ୍ନା ସିଏ କହି ଦଉଛନ୍ତି ହେଲେ ସବୁ ଟିଚର କହୁନାହାନ୍ତି।
ନାଇଁ ଡିପାର୍ଟମେଣ୍ଟ ୱାଇଜ କହିଦିଅନ୍ତି, ନହେଲେ କୁହନ୍ତିନି। ମୁଁ ବି ଯେତେବେଳେ କରୁଥିନି ମାନେ ଗ୍ରାଜୁଏସନ କରୁଥିଲି ମୁଁ ସେତେବେଳେ ମୋର ବି ଥିଲା ଅଟୋନୋମସ କଲେଜ କିନ୍ତୁ ଆମକୁ ଆମ ଡିପାର୍ଟମେଣ୍ଟରେ କୋଶ୍ଚିନ୍ ଇଣ୍ଟରନାଲ ର ମାନେ ସିଲେକ୍ଟିଭ ଦେଇ ଦେଇଥାନ୍ତେ। ସେୟକୁ ପଢିକି। ଯିବ।
ନା ନା ଆମର ତ ସେମିତି ନାହିଁ ଗୋଟେ ୟୁନିଟ ସେ ଟୋଟାଲ ୟୁନିଟ୍ ଟା ପଢିକି ଆସିବ କୋଡିଏ ମାର୍କ ଏକ୍ସାମ।
ଓୋହଁ ତାପରେ ମୁଁ ଯେତେବେଳେ ଏଲ୍ ଏଲ ବି ବି କରୁଥିଲି ସେଇ ଟାଇମ୍ ରେ ବ ଇଣ୍ଟରନାଲ କୋଶ୍ଚିନ କହିଦେଉଥିଲେ। ଏଲ ଏଲ ଏମ୍ ବି କରିଲି ଇଣ୍ଟରନାଲ ର କୋଶ୍ଚିନ୍ କହିଦଉଥିଲେ।
ଓ ହୋ ଆଚ୍ଛା ଆଚ୍ଛା। ଆପଣ ଏବେ କଣ ଜବ୍ କରିଛନ୍ତି?
ମୁଁ ଗୋଟେ ଡବଲ ଡିଗ୍ରୀ ଧାରି ଗୃହିଣୀ।
ଆଃ ଆଚ୍ଛା ଆଚ୍ଛା।
ଆଉ ଘରେ ସବୁ କେମିତି ଅଛନ୍ତି?
ଆଜ୍ଞା ସବୁ ଭଲ ଅଛନ୍ତି। ମୁଁ ତ ହଷ୍ଟେଲରେ ଆସିକି ରହୁଛି।
ହୁଁ ଏବେ ତ ଖୋଲିଥିବ। ମୋ ଘର ବାପାଘର ପଚାରୁଛ କି ଶାଶ୍ ଶୁଘର ପଚାରୁଛ? ବାପାଘର ପଚାରୁଛ କି ଶାଶୁଘର?
ଉଁ ବାପଘର।
ବାପଘର ଖୋର୍ଦ୍ଧା ଜିଲ୍ଲାର ବାଣପୁର। ଆମ ଶାଶୁଘର ଝାରସୁଗୁଡା।
ଓ ଆଚ୍ଛା।
ତମର?
ଆମର ଏଇ କଟକ ପ୍ରତାପନଗରୀ।
ହୁଁ ଉଁ କଟକ। ମୁଁ ବା କଟକରେ ଏମ୍ ଏସ୍ ଲ କଲେଜ ରେ ଦୁଇ ଥର ଆପ୍ଲାଏ କରିଥିଲି। ଆଉ ଆଡମିସନ୍ ବି କରିଥିଲି ଏଲ୍ ଏଲ୍ ଏମ୍ ଆଡମିସନ ବି କରିଥିଲି। ମୁଁ ସେଇଠି କରିଲିନି ଏଲ୍ ଏଲ୍ ଏମ୍। ବହୁତ ଷ୍ଟ୍ରିକ୍ଟ୍ କଲେ। ତାପରେ ମୁଁ ଇଆଡେ ପରିବାର ବି ଦେଖିବି ଆଉ ପ ପା ଠପଢା ବି ଦେଖିବି ହବନି ନା। ତ ମୁଁ ପୁଣିଥରେ ଟ୍ରାନ୍ସ ଫର୍ କଲି ୟୁନିଭର୍ସିଟି ଲ କଲେଜ ଭୁବନେଶ୍ୱରକୁ।
ଓହୋ ଆପଣ ଏବେ ଲ କରୁଛନ୍ତି?
ହଁ।
ଆଜ୍ଞା ଆଜ୍ଞା।
ଆଉ ହଷ୍ଟେଲରେ ଖାଇବା କେମିତି?
ହଷ୍ଟେଲରେ ସେମିତି। ଏ-ଏତେ ବି ଭଲ ଦଉନାହାଁନ୍ତି। ଆପଣ କଣ ହଷ୍ଟେଲରେ ରହିକି ପାଠ ପଢୁଥିଲେ?
ନାହିଁ ସେଇଟା କେବେ ବି ହେଇପାରିଲାନି ମୋ ଜୀବନରେ।
ଆଚ୍ଛା ଆପଣ ଖୋର୍ଦ୍ଧାରୁ ଏତେ ବାଟ ଆସିକି ପାଠ ପଢନ୍ତି ଯିବା ଆସିବା ପାଇଁ ତ ଅସୁବିଧା ହଉଥିବ ପୁଣି?
କିଛି ନାହିଁ। ଭୁବନେଶ୍ଵରରେ ମୋ ଘରଲୋକ ରହୁଛନ୍ତି। ମୁଁ ପିଲାବେଳୁ ଭୁବନେଶ୍ଵରରେ।
ଆ ଆଚ୍ଛା ଆଚ୍ଛା।
ମୋର ଗ୍ରା ପ୍ଲସ ଟୁରେ ଥିଲା ବିଜେବିରେ। ଗ୍ରାଜୁଏସନ ବି ଥିଲା ବିଜେବିରେ। ତାପରେ ଏଲ୍ ଏଲ୍ ବି କ୍ୟାପିଟାଲ ଲ କଲେଜ ଭୁବନେଶ୍ବର। ଏଲ୍ ଏଲ୍ ଏମ୍ ଆମର ୟୁନିଭର୍ସିଟି ଲ କଲେଜ।
ହଁ।
ଆଉ ଆଜି ହଷ୍ଟେଲରେ କଣ ଖାଇବା ଦେଇଛନ୍ତି?
ଆଜି ଆମର ଭାତ, ଡାଲମା, ଖଟା ଆଉ ପାମ୍ପଡ଼ ଦେଇଥିଲେ।
ଆଜି ବୁଧବାର ଆମିଷ ଦିଅନ୍ତିନି?
ହଁ ଦେଇଥିଲେ ମାଛ ମୁଁ ଖାଇପାରେନି ମତେ ଛଡେଇ ଆସେନି ତ ମୁଁ ସେଥ୍ ଥିଲାଗି ସାଧା ଆଣେ।
ମାଛ ଖାଇବାରେ କଣ ଅଛି। କଣ୍ଟା ତଉ ଗୋଟେ ହାତେରେ କଣ୍ଟା ବାହାର କରିବ ଗୋଟେ ହାତେରେ ଖାଇଦବ।
ମୁଁ ସେଇଟା ମତେ ବାହାର କରି ଆସେନି ତ। ରାତିରେ ଅଣ୍ଡା ହେଲେ ଖାଏ ହେଲେ ସକାଳ ଟାଇମଟା ମୁଁ ଖାଇପାରେନି ମାଛ କଣ୍ଟା ବାହାର କରି ସେଥିଲାଗି ସେ ସାଧା ନେଇଆସେ।
ହୁଁ ହୁଁ। ଆଉ କୋଚିଙ୍ଗ ଘରିକା ନଉଚ କି ଏମିତି ସେଲଫ୍ ଷ୍ଟଡିସ୍ କରୁଛ?
ନାଇଁ ଏବେ ତ ଗ୍ରାଜୁଏସନରେ ମୁଁ ଏଇଠି କିଛି କୋଚିଂ ନଉନି ଏମ୍ ତି ନର୍ମାଲ ୟୁଟୁବରୁ ହିଁ କିଛି ଉଁ ବାହାର କରିକି ଦେଖି ଦଉଛି। ଆମ କ୍ଲାସ ଠିକ୍ ଠାକ୍ ହଉଛି ମାନେ ନୋଟ୍ ଆମକୁ ପ୍ରପର ଦିଆହଉଛି। ଆମ ଅ-ଅନର୍ସ ପେପରର ନୋଟ୍ ଠିକରେ ଦିଆହଉଛି।
ହଁ ହଁ ହଁ ତ ସେଲ୍ଫ ଫାଇନାନ୍ସିଂ କୋର୍ସ ଗୁଡାରେ ମ ବି ଦଉଥେ କି କଣ ତାପରେ କମ୍ପ୍ୟୁଟର ସାଇନ୍ସ ସେ ଉପରେ ତ ମୋର କିଛି ନଲେଜ ବି ନାହିଁ, କିଛି କହିିବି ପାରିବିନି।
ଓ ହୋ ହଁ ହଁ ଆ ମୁଁ ୟୁଟ୍ୟୁବ ରୁ କ୍ଲାସ କରିଦିଏ, ତ ମତେ ସୁବିଧା ହଉ। ତାପରେ ଆମର ଏଠି କ୍ସ ଅନର୍ସ କ୍ଲାସ ର ନୋଟ ପୁର ଠିକ୍ ଠାକ ରେ ଦିଅନ୍ତି, କିଛି ସେ ତା ଦେର ଇଏ କରାନ୍ତି ନି।
ହଷ୍ଟେଲ ର ଲାଇଫ୍ ଭଲ କି ମାନେ ଘରେ ରହୁଛଥିବା ଲାଇଫ ଟା ଭଲ। ହଷ୍ଟେଲ ରେ ଭଲ ଲାଗୁଛି, କି ଘରେ ଭଲ ଲାଗେ?
ଘରେ ଇଏ କି ଭଲ ଖାଇବା ମିଳେ, ହଷ୍ଟେଲରେ କ ଟିକେ କେତେବେଳେ ଚାହିଁଲେ ଆମେ ମାନେ ସକାଳୁଠିକେ ଯାଇପାରୁଛେ। ପ୍ରକ୍ଟି ପାଇଁ ବ୍ୟାଡ଼ମିଣ୍ଟନ ପ୍ରାକ୍ଟିସ ପାଇଁ। ପ୍ରାକ୍ଟିସ ସାରିକି ଆସି ପଢା ପଢି ଯାହା ଯାହା କରିବା କଥା କରୁଛୁ।
ହ ଖେଳା ଖେଳି କରୁଛକି?
ଆଜ୍ଞା।
ହୁଁ ହଁ ହୁଁ
ବ୍ୟାଡମିଣ୍ଟନ ଖେଳୁଛି। ପ୍ରାକ୍ଟିସ କରୁ ସକାଳ ଟାଇମରେ। ଏବେ ଜଷ୍ଟ ଆସିଲୁ ଏଜାମ ଦେଇକି, ଏବେ କିଛି ଚୁଡା ମୁଢ଼ି ଏମିତି କଣ ଖାଇବେ ଆଉ।
ଏତେ ଲେଟ କଣ? ଏକ୍ସାମ ଗୁଡାକ ତ ଯଉରେ ଖରା ହଉଛି ଜଲଦି ସାରିଦବା କଥା ନା।
ନା ନା ସେ ସକାଳୁ ସବୁ କ୍ଳାସ୍ ହୋଇଯାଉଛି ପିଲାଙ୍କର କ୍ଲାସ୍ ରହିଯାଉଛି, ସେଥିଲାଗି ଆମେ ପ୍ଲସ୍ ଥ୍ରୀରେ ହିଁ ଖାଲି ଅଛୁ ଅ ଚାରି ହଜାର କି କେତେ ପିଲା ଅଛୁ ପ୍ଲସ୍ ଥ୍ରୀରେ, ସେଥିପାଇଁ କି ସେ କଣ କରୁଛନ୍ତି ନା, ଆମ ଏକ୍ସାମ୍ ଟାକୁ ତିନିଟା ରୁ ଚାରିଟା କରେଇ ଦେଇଛନ୍ତି। ଆଉ ଆମେ ଆସିବା ଲେଟ ହେଲା, କାରଣ ହ ସିଏ ସବୁ ଯାଇଥିଲେ ବାହାରକୁ ଜିନିଷ ପତ୍ର ଯାହା କିଣାକିଣି କରିକି ଖାଇବା ଜିନିଷ ଆଣିଚୁ ଲାଷ୍ଟ ରେ ଆସିଲୁ। ତାପରେ କାରଣ ଆମର ରୁଲ ଅଛି, ସାଢେ ପାଞ୍ଚଟା ପରେ ଆଉ ବାହାରାରୁ ଯାଇହବନି ତ ସେଇଥିଲାଗି।
ନାଇଁ ଯଦି କିଛି ଏମର୍ଜେନ୍ସି ଥିବ ତ ଯାଇପାରିବ କି ନାହିଁ?
ଏମାନେ ମାନେ ଆମ ଦେହ ଖରାପ ହେ ହଷ୍ଟେଲ ଆମକୁ ନେଇ କି ଯିବେ ମେଡ଼ିକାଲକୁ ଆଉ ସକାଳେୁ ଯଦି କହନ ତାହେଲେ ମ୍ୟାମଙ୍କଠୁ ପରମିସନ ନେଇକି ଯିବାକୁ ପଡିବ ମେଡିକାଲ।
ଅ ହ
ଆପଣଙ୍କର କଲ ଏଟା କଣ ସରି ଯାଇଛି କି?
ଯୋଉ ଘରେ ସବୁ କେମିତି ଅଛନ୍ତି? ଦି ଏବେ ତ ଘରୁ ଆସିଥିବ ନା?
ତାଙ୍କ ଘରେ ସବୁ ଭଲ ଅଛନ୍ତି।
ଭାଇ ଭଉଣୀ କେତେ ଜଣ?
ଆଜ୍ଞା।
ଭାଇ ଭଉଣୀ କେତେ ଜଣ?
ନା ନୂଆ ଗୋଟେ ଭାଇ, ଗୋଟେ ଭଉଣୀ।
ମାନେ କଣ ସିଙ୍ଗଲ?
ନା ନା ଆମେ ଦି ଭଉଣୀ ଗୋଟେ ଭାଇ, ଏମ ମୁଁ କହିଲି ମୁଁ ସବା ତଳ।
ସାନ ଆଉ ସେଥିପାଇଁ ମାଛ ଖାଇବା ଜାଣିନ ଆଉ।
ମୋ ସାନ ଭଉଣୀ ବି ସେମିତି ତାକୁ ବି କୋଉ ଜିନିଷ ଟା ଖାଇଲା ବେଳକୁ ସେ କହେ ମତେ ଏଇଟା ଖାଇଆସୁନି ସେଇଟା ଖାଇ ଆସୁନି ଏଇଟା କରି ଆସୁନି
ଆଜ୍ଞା।
ଆଉ ତା ବୟସରେ ଯେ ମୁଁ ବାହା ହେଇକି ମୋ ବାହାଘରକୁ ବର୍ଷେ ଯାଇଥିଲା।
ସିଏ ଏବେ ଆଜ୍ଞା।
କୋରୋନା ଟାଇମର ତମର କଣ ଅଁ ଟେନ୍ଥ ଥିଲା କି ଏଇଟ୍ ଥିଲା?
ଆଜ୍ଞା?
କରୋନା ଟାଇମ ରେ କଣ ସିକ୍ସଥ କି ସେଭେନ୍ଥ କ୍ଲାସ ରେ ପଢ଼ୁଥିଲା?
ନା ମୋର କୋରୋନା ଟାଇମ୍ ରେ ଏଇଟ୍ ତା ଚାଲିଥିଲା।
ବହୁତ ଛୋଟ ଛୋଟ ଛୁଆ ଗୁଡାକ ନା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମୋ ଭଏସ ଶୁଣାଯାଉନି?